ଆଠ
ହଉ ଭଲ ଅଛନ୍ତି ବାଇ?
ହଁ, ଭଲ ଅଛି।
ଆଉ କ'ଣ କରୁଥିଲେ?
କିଛି ନାହିଁ ଙ୍କ କରିବା, ଏ ସମୟରେ ଏନ୍ତି ବସ୍‌ଥିଲି ଆଉ।
ତମେ ଙ୍କ କରୁଚ?
ଏ ଫୋନ୍ ଦେଖୁଥିଲି।
ଫୋନ୍‌ ଦେଖୁଥିଲ, କ'ଣ ଦେଖୁଥିଲ?
ହଁ, ଏମ୍ତି। ରିଲ୍ସ ଦେଖିବା କଥା ଆଉ, ଏଇ ସ୍ମାର୍ଟ ଫୋନ୍‌ ଆସିଲା ଦିନଠୁ। ଆଉ କିଛି ନୂଆ ଭାବିବା ନୂଆ ଲେ ନୂଆ ଚିନ୍ତିିବାର ଆଉ ଚେଷ୍ଟା ବା ପ୍ରୟାସ୍‌ କାହିଁ। ଖାଲି ଫୋନ୍‌ ଦେଖିବା କଥା।
ହଁ!
ରିଲ୍ସ ମାନେ ଏଇ ଯଉ ପାଞ୍ଚ ଦଶ ସେକେଣ୍ଡ୍ ର ଭିଡ଼ିଓ ଆ--ଚି ଏଇଆ ତ।
ହଁ ହଁ ହଁ।
ତା'ହେଲେ ଆମେ ପାଞ୍ଚ ଦଶ ସେକେଣ୍ଡ୍ ବୋଲି ଭାବୁଚେ। ଗୋଟେ ରିଲ୍ସକୁ, କିନ୍ତୁ ସେ ରିଲ୍ସ ସେ ସ୍କ୍ରୋଲ୍ କରିି କରି ଆମର କେତେ ସମୟ ଯାଉଛି?
ତିନି ଣ୍ଟା ତା'ହେଲେ ଆମେ
ଆଚ୍ଛା, ତିନି ଚାରି ଘଣ୍ଟା ଯଉ ତମେ ରୁଇଲ୍ସ୍ ଟା ଦେଖୁଚ। ଅଁ, ସେଥିରେ କିଛି ଆମର ଉପକାର ହଉଚି।
ନା ଆଉ ଉପକାର କଲେ କେବଳ ଆଉ ଗୋଟେ ମନ ମାନେ ମନକୁ ଟିକେ ଖୁସି ମିଳୁଛି। ଉପକାର ଅନେକ।
ମନକୁ ଖୁସି ମିଳୁଛି ଖାଲି ଯେତେବେଳେ ରିଲ୍ସ୍ ନଥିଲା ସେହି ସମୟରେ ଲୋକ ନିଜକୁ କେମିତି ଖୁସି ରଖିପାରୁଥିଲେ।
ଉଁ ମାନେ ଯୋଉ ସମୟରେ ସ୍ମାର୍ଟ ଫୋନ ନଥାାଇ କି ଫିଚର ଫୋନ୍ ଚାଲିଥିଲା ସେଇ କଥା କହୁଛୁ।
ନା ମୁଁ ଗୋଟେ କଥା କହିବି ଫୋନ୍ ଯେତେବେଳେ ନଥିଲା। ସେହି ସମୟରେ ଲୋକ ଖୁସିରେ ରହୁଥିଲେ ନ ନାଇ।
ହଁ ସେମାନେ କି କି ଭିନ୍ନ ଭିନ୍ନ ପ୍ରକାର ବହି ପଢ଼ୁଥିଲେ ଲୋକମାନଙ୍କ ସହିତ ଦୁଃଖ ସୁଖ ବାଣ୍ଟୁଥିଲେ ଲୋକଙ୍କ ପାଖକୁ ଯାଉଥିଲେ।
ଆମେ ଦେଖିବା କଥା ଯେ। ଆମେ ବର୍ତ୍ତମାନ ଆଜି ରିଲସ ବାହାରିଲା କିମ୍ବା କିଛି ଭିଡିଓ ବାହାରିଲା। କାହିଁ ନା ବର୍ତ୍ତମାନ ଛୋଟ ଫୋନ କିନ୍ତୁ ଆମେ ତାର ୟୁଜେଜ ବଢି ଯାଇଛି। ଛୋ ତ ଫୋନ ମାନେ ଫୋନ ହଉଚି ଆମର ଗୋଟେ ଚାଖେଣ୍ଡର ଫୋନ ଏଇଟା। ଆମେ ୟୁଜଏସ୍ ବଢେଇ ସାରିଲା ପରେ। ବହୁତ ଗୁଡ଼ିଏ ଜିନିଷକୁ ସି ମାନେ କମି ସାରିଲାଣି ଆମେ ସାଙ୍ଗସଙ୍ଗ ଭିତରେ ରହିଲେ ସାଙ୍ଗସଙ୍ଗ ଭିତରେ ଆମର ମାନେ ଫ୍ରେଣ୍ଡସିପ୍ ବି କଟେଇ ଦେଉଛି
ହଁ ହଁ ହଁ ବନ୍ଧୁତାରେ ବାଧକତା ହେଇଯାଉଛି।
ଆମେ ଦି ଜଣ ଅଛେ ଆଜି ପାଠ ପଢା କଥା ହଉ କି ସ୍କୁଲ କଲେଜ କଥା ହଉ କି ଯାହା କିଛି ହଉ ଗୋଟେ ସାଙ୍ଗ ପାଖରେ ଅଛି। ତାହେଲେ ଆମେ କିଛି କଥା ହବାକୁ ଇଚ୍ଛା ହୁଏ କିନ୍ତୁ ଆମେ କଣ କରୁଛେ। ବସରେ ହଉ ଘରେ ଖାଲିରେ ବସିଥିଲେ ହଉ କି ଯୋଉଠିରେ ହଉ ଆମେ କଣ କରୁଛେ ସେ ରିଲସ ଟାକୁ ହିଁ ଖାଲି ଦେଖି ଦେଖି ଚାଲିଛେ ନାଇଁ ମୁଁ ତମେ ରିଲସ୍ ଦେ। ଦେଖ ମୁଁ ସେଥିପାଇଁ କିଛି କହୁନି ବଟ ମୁୋ ବ୍ୟକ୍ତିଗତ କଥା ମୁଁ କହୁଛି ଯେ ରିଲସ୍ ଦେଖିବା ମୁଁ ହିସାବରେ ଟାଇମ କିର୍ଲଲିଂ। ଆଉ ସେ ଯେଉଁ ଗୋଟେ ଗୋଟେ ଜିନିଷ ଯେଉଁ ବଢି ବଢ଼ି ବଢ ଆମେ ଗୋଟେ ତାପରେ ଗୋଟେ ତାପରେ ଗୋଟେ ତାପରେ ଗୋଟେ ଫୋନଟାକୁ ଆମେ ପୁରା ପା ପାଖକୁ ଆଣିକି ଦେଖୁଛ ସେ ରିଲସ୍ ଯେତେବେଳେ ଦେଖ ଫୋନ୍ ଟା ପୁରା ପାଖକୁ ଆଣିକି ଦେଖୁ ସେ ତ ଦିନକୁ ଦିନ ରେଡିଏସନ ବି ବଢୁଛି ଇଣ୍ଟରନେଟା ବଢୁଛି ରେଡିଏସନ ବି ବଢୁଛି। ତ ସେଇଟା ଆମ ଦେହ ପାଇଁ କ୍ଷତିକାରକ ହଉଛି। କ କହିଥାେ ଆମେ ସେ ଭିତରେ ଗୋଟେ ଆଡିକଟ ହେଇଯାଉଛେ ଏବେ
ହଁ ସେମି ତ ହଉଛି ନା ହୁଁ
ଏଇ ଯେଉଁ ଆଡ଼ିକସନ୍ଟା ମୋ ହିସାବରେ ଠିକ୍ ନୁହେଁ ଆମେ କହିବା ପାନ, ବିଡ଼ି, ସିଗାରେଟ୍ ଇଏ ଗୋଟେ ସବୁ ବଦ ଅଭ୍ୟାସ। ଯେଉଁଟାକି ଜଣେ ଆଡ଼ିକ୍ଟ ହେଇଗଲେ ଆମେ ସେଥିରୁ ଛାଡିବା ଟା ମୁସ୍କିଲ ହେଇଯାଉଛି। କିନ୍ତୁ ଆମେ କଣ ହଉଛ ଆମେ ବି ସେ ବର୍ତ୍ତମାନ ରିଲସ ଭିତରେ ଆଡିକଟ ହେଇଯାଉଛିେ ଯେତେବେଳେ ରିଲ୍ସ ଆସିଥିଲା ସେ ଗୋଟେ ଜିନିଷଟା ଆସିଥିଲା ଯେ ଗୋଟେ ଆମ୍ୟୁଜମେଣ୍ଟ ଗୋଟେ ଖୁସି ବଟ୍ ଆମେ ଯେ ଏତିକ ଖୁସି ଦରକାର ତାଠୁ ଅଧିକ ମାତ୍ରାରେ ବ୍ୟବହାର କଲେ ତ ଏଇଟା ଖରାପ ନା ଯଉଟା କୁହାଯାଏ ଠୁ ମଚ୍ ଏଭରିଥିଙ୍ଗ୍ ଇସ୍ ବ୍ୟାଡ଼୍ ଫର୍ ହେଲ୍ଥ। ସେ। ଖାଇବା କଥା ହଉ କି ଏଇ ଫୋନ କଥା ହଉ କି ଯୋଉ କଥା ହଉ ଟୁ ମଚ ଏଭରିଥିଙ୍ଗ ଇଜ ବ୍ୟାଟ। ତ ଏଇଟା ବି ମୋ ହିସାବରେ ମାନେ ମୁଁ ମୋ ହିସାବରେ ଯାହା କହୁଛି ଏଗୁଡ଼ା ଧୀରେଧୀରେ ତିନି ଚାରି ଘଣ୍ଟା ଆମେ ଯେଉଁ ବର୍ତ୍ତମାନ ଏଇଥି ପାଇଁ ଟାଇମ୍ ଟା ନେଇଗଲେ ଯେତେବେଳକୁ ପୂର୍ବପୁରୁଷମାନେ ଥିଲେ। ସମସ୍ତଙ୍କର ଗୋଟେ ଆମର ଗୋଟେ ଆଗରୁ ପଚାରିନଥିଲେ ଯେତେ ଆମେ ଛୋଟ ଛୋଟ ଥିଲେ। ଆମ ଯେତବେଳେ ସବୁ ଆମର ଗୁରୁଜନ ମାନେ ହଉ କିମ୍ବା ଆମ ଟିଚର୍ସ ହଉ। ଆଉ ମୁଁ ସବୁ ପଚାରନ୍ତି ଆଚ୍ଛା ପୁଅ ତମର ହବିସ୍ କଣ? ପଚରନ୍ତି ନା?
ହୁଁ ହଁ ନିଶ୍ଚୟ।
ଆମେ ସେତେବେଳେ କଣ କହୁ?
କିଏ ନାଚ କିଏ ଗୀତ କିଏ ଡିବେଟ୍ କିଏ ଲୋକେସନ କି କିଏ କହେ ମତେ ଗଛ ଗଛ ଲଗେଇକୁ ଭଲ ଲାଗେ କିଏ କହେ ମତେ କବିତା ଲେଖିବାକୁ ଭଲ ଲାଗେ କିଏ କହେ ମତେ ଗଳ୍ପ ପଢିବାକୁ ଭଲ ଲାଗେ ସମସ୍ତଙ୍କର ଭିନ୍ନ ଭିନ୍ନ ଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସେସବୁ ଯେଉଁ ହବି। ବା ନିଜର ଯୋଉ ବିରତି ସମୟ କାଟିବା ପାଇଁ ଆମେ କେବଳ ଏକମାତ୍ର ସାଧନ କରିଦେଇଛେ ଫୋନ ଆଉ ସୋସିଆଲ ମିଡିଆ। ବହୁତ ଗୁଡାଏ ଖରାପ ହଁ ହଁ।
ଆ ଯେତେବେଳେ ଆମକୁ ସେ ସମୟରେ ହବିଜ ପଚାରୁଥିଲେ। ଆମେ ଫଟାଫଟ କହିଦେଉଥିଲେ ଆମକୁ ଏଇଟା ନ୍ୟୁଜ୍ ପେପର ପଢ଼ିବା କାହାର ହବିଜ କାହାର ଗୀତ ଗାଇବା କା କିଛି ମୁଭି ହଉ ଉ କି ଯାହାବି କିଛି ହଉ ଏଇ ସବୁ ଜିନିଷ ଥିଲା ବୋଲି ସାଙ୍ଗସାଙ୍ଗେ ସେମାନେ ଇମିଡିଏଟଲି କହିଦଉଥିଲେ। ବର୍ତ୍ତମାନ ମୁକୁ ଭାବିବାକୁ ପଡୁଛି ଆମ ହବିଜଟା କଣ ନାଇଁ? ଆମକୁ ଭାବିବାକୁ ପଡ଼ୁଛି ଯେ ଆମ ହବିସ୍ ଟା କଣ? ଆମେ କଣ କରିବାକୁ ଭଲ ପାଉ କାହିଁକି ନା ଆମେ ତ ଫୋନ ଭିତରେ ସଙ୍କୁଚିତ ହେଇକି ରହିଗଲେ।
ହୁଁ ହଁ ନାଇଁ ମୁଁ ସେଇଆ କହୁଥିଲି ଯେ ବର୍ତ୍ତମାନ ନିଜର ହବି କହିବା ପାଇଁ ମଧ୍ୟ ମଣିଷକୁ ଭାବିବାକୁ ପଡୁଛି ମୋର କୋଉଟା ହବି ମାନେ ମୁଁ ମୋ ନିଜର ବ୍ୟକ୍ତିତକୁ ଟିକେ ଉପରସ୍ତରକୁ ନେବା ପାଇଁ ମୋ ଭିତରେ ଥିବା କଳା ପ୍ରତି ଆଗକୁ ନବା ପାଇଁ କି ନିଜେ କଣ ବୁଝିବା ପାଇଁ ମୁଁ କଣ କରୁଛି ସେ ପ୍ରଶ୍ନର ଉ ଥିରେ ଗୋଟେ ମଣିଷ ମଧ୍ୟ ନିଜେ ଦେବା ମାନେ କଷ୍ଟକର ହେଇ ପଡୁଛି ଆପଣ ଠିକ କଥା କହୁଥିଲେ। ସେଇ ଫୋନ ଯୋଗୁ ଆମେ ଧୀରେ ଧୀରେ ନିଜକୁ ବୁଝିବା ମଧ୍ୟ ଭିନ୍ନ ହେଇଯାଉଛି ଆମେ ରହୁଛୁ ଏଇ ପୃଥିବୀରେ କିନ୍ତୁ ଆମ ଆତ୍ମା ରହୁଛି ସେଇ ଫୋନରେ। ମାନେ ଆମର ମାନସିକତା ଆଧ୍ୟାତ୍ମିକତା ସବୁ ସେଇ ଫୋନ ହି।
ସେଇ।
ଚୁ କୁହାଯାଏ ମାନେ ଇଏ ଗୋଟେ ନିଶା ମୋତେ ଲାଗୁଛି ଆଗରୁ ଯେତେବେଳକୁ ଆମେ ପାନ ବିଡ଼ି ନିଶାକୁ ଆମେ ଯେମିତି ଆ ଜଣକଠୁ ଦୂରେଇ ରଖିବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରୁଥିଲେ ଆମେ ଚେଷ୍ଟା କରୁଛେ ସେଇୟା। କିନ୍ତୁ ହେଇପାରୁନି ସମସ୍ତେ ଆମେ ସେ ଭିତରେ ରହିଗଲେଣି। ଫୋନକୁ ଆମେ ଆମ କଣ୍ଟ୍ରୋଲରେ ରଖୁନେ। ଫୋନର କଣ୍ଟ୍ରୋଲରେ ଆମେ ରହିଗଲେଣି ଛୋଟିଆ ଯନ୍ତ୍ରଟେ କିନ୍ତୁ ଆମେ ତା କଟ୍ରୋଲରେ ରହିଗଲେଣି। ଆଗରୁ ଯେତେବେଳେ ଆମେ ଛୋଟ ଥିଲୁ। ସେତେବେଳେ ଆମକୁ ଟିଭିି ଦେଖିବାକୁ ମନା କରାହୁଏ କାହିଁକିନା ଟିଭି ଦେଖିବାଟା ଭଲ ନୁହେଁ। କିନ୍ତୁ ଆଜିକାଲି କଣ ହଉଛି ସେ ଫୋନ୍ ଟା ଏମିତି ହେଲାଣି ଯେ କିଏ କାହାକୁ ମନା କରିପାରୁନାହାଁନ୍ତି ଆଉ ଆଜିକାଲି ତ ପିଲାମାନେ ସବୁ ଯୋଉ ଗେମ୍ସ ଯେତେ ସବୁ ଆସୁଛି ଗେମ୍ସ ଗୁଡ଼ା ସବୁ। ସେ ଗେମ୍ ଇଏ ଏ ସବୁ ଜିନିଷ ଯେତେ ସବୁ ମିସୟୁଜ୍ ହଉଛି। କିଏ ସୁଇସାଇଡ କରିଦଉଛି କେତେ ସବୁ ହାର୍ମଫୁଲ ଗେମ ବି ଆସୁଛି। ମାନେ ଧୀରେ ଧୀରେ ମିସୟୁଜକୁ ଆସେ ଆସେପ୍ଟ କରି କରି ଚାଲିଲେଣି ଆସିଥିଲା ଫୋନସ ସ୍ମାର୍ଟ ଫୋନ ଯେତେବେଳେ ସ୍ମାର୍ଟ ଫୋନ ଆସିଥିଲା ଆମେ କିଛି ସ୍ମାର୍ଟ ହବା ପାଇଁ ଚିନ୍ତା କରିଥିଲେ। ନାଇଁ। ଆମେ କିଛି ଭଲ ଜିନିଷ କାମ ଆମର ବ୍ୟକ୍ତିଗତ ଜୀବନରେ ଯାହାବି ଆମେ କାମ କରୁଛେ କାର୍ଯ୍ୟ ପନ୍ଥାକୁ ଟିକେ ଇଜିଅର କରିବା ପାଇଁ କିଛି ଭଲ କରିବା ପାଇଁ। ମାନେ ଯେହେତୁ ଇଂଲଣ୍ଡ ଆମେରିକା ଏଇସବୁ ହିସାବରେ ଆମେ ଯେତେବେଳକୁ ପଛରେ ଅଛେ ଡେଭଲପ୍ କିଛି ହବା ପାଇଁ ଏସବୁ ଜିନିଷ ଆମ ପାଇଁ ଆସିଥିଲା ଟେକ୍ନୋଲୋଜି ଗୋଟେ ଭଲ ଡେଭଲପ୍ କରିଥିଲା। କିନ୍ତୁ ଆମେ କଣ କଲେ ତାର ମିସୟୁଜ୍ ହିଁ କରୁଛେ। ରିଲ୍ସ ଦେଖ ଘଣ୍ଟା ଘଣ୍ଟା କରି ଟାଇମ୍ ଖାଲି ନଉଛେ ଆମେ କଣ ହେଲା ସେ ଖାଲି ଭିଡିଓ ଯିଏ ସେ ଏଇ ସବୁ ଜିନିଷ ସେଟା ଆମେ ବ୍ୟବହାର କରୁଛେ ଖାଲି କିଛି ଆଉଟ୍ପୁଟ୍ ଅଛି ଆର?
ନା ନା ଏଥିରେ ଆଉଟପୁଟ୍ ବୋଲି କିଛି ନାହିଁ ବରଂ ସେ ଆମ ଶରୀର ଉପରେ ମାନସିକତା ଉପରେ ପ୍ରତିକୂଳ ପ୍ରଭାବ ପକଉଛି। ଯେମିତି କିି ବର୍ତ୍ତମାନ ମାନେ ଆଗରୁ ବହୁତ କମ୍ ଲୋକମାନେ ଚଷମା ବ୍ୟବହାର କରୁଥିଲେ। କାହିଁକି, ନା ଆଖି ଖରାପ ଯାହର ହୁଏ ସେ ବାଧ୍ୟ ହୋଇ ବ୍ୟବହାର କରେ। ବର୍ତ୍ତମାନ ସମସ୍ତେ ନିଜେ ଜାଣି ଶୁଣି ନିଜ ଆଖିକୁ ଖରାପ କରୁଛନ୍ତି। ତାପରେ ଫୋନ କଥା ଛାଡନ୍ତୁ‌। ଆମ ମାନସିକତା ଉପରେ ତାର ଯେତିକି ପ୍ରତିକୂଳ ଖରାପ ପ୍ରଭାବ ଅଛି ତାକୁ ତ ନ କହିବାଟା ବହୁତ ଭଲ ହିଁ ହବ ବୋଲି ମୁଁ ଭାବୁଛି।
ହୁଁ।
କାହିଁକି ନା। ଜନ୍ମଦିନ ବି ଆମେ ପାଳନ କରୁଛେ ସେଇ ଫୋନରେ। ଖୁସି ବାଣ୍ଟୁଛେ ବି ଆମେ ସେଇ ଫୋନରେ। ହସୁଛେ ବି ଆମେ ସେଇ ଫୋନ ରେ କାନ୍ଦୁଛେ ବି ଆମେ ସେଇ ଫୋନ ରେ। ଭାବୁଛେ ବି ଆମେ ସେଇ ଫୋନ ରେ ଲେଖୁଛେ ମଧ୍ୟ ଆମେ ସେଇ ଫୋନରେ। ମାନେ କାହିଁକି଼ ବାଧ୍ୟ ହେଇକି ମଧ୍ୟ ଆମ ମନର ଭାବନାକୁ ସେଇ ଫୋନରେ କିମ୍ବା କୌଣସି ଗୋଟେ ମାନେ ଯୋଉ କୁହନ୍ତି ଟେମ୍ପଲେଟ ରେ ଲେଖୁଛେ ଯେ ଆମ କଥା ଶୁଣିବା ପାଇଁ ମଧ୍ୟ ଆଜି କାହା ପାଖେ ଆଉ ସମୟ ନାହିଁ ସମସ୍ତେ ନିଜ କର୍ମ ଜୀବନ କର୍ମ ଜୀବନ ପରେ ଯଦି ଆଉ ଗୋଟଏ ଜୀବନ ବାକି ଥାଏ ସେଇଟା ହଉଛି ଫୋନ।
ହଁ। ମାନେ ବହୁତ କିଛି ଜିନିଷ ମାନେ ଏ ଦେଖନ୍ତୁ ମାନେ ଆମର ଟେଲିଫୋନ ଅଁ ଆମର ଦେଖନ୍ତୁ ମୋବାଇଲରେ ଟର୍ଚ୍ଚ ରହିଗଲା ଏସବୁ ସୁବିଧା ହିସାବରେ ଚାଲିଥିଲା। କିନ୍ତୁ ଯୋଉ ସୁବିଧାଟା ଗୋଟେ ଜିନିଷରେ ଆମେ ସବୁ ପାଇଗଲେ। ସେଥିରେ ଦେଖାହେବ ଆମର ଉଁ ବାକି ସବୁ ଜିନିଷ ଉପରେ ଆମର ଯଉ ସମ୍ପର୍କଟା ସିଏ ଧୀରେ ଧୀରେ ଦୂରେଇ ଦୂରେଇ ପଳେଇ ଯାଉଛି। ଆମକୁ ଦଶ ମିନିଟ ସମୟ ଆଜି କଥା ହେବାକୁ ସମୟ ନାହିଁ ଗୋଟେ ବା ପକୁ କଥା ପାଇଁ ସମୟ ନାହିଁ। ମା ଦେହ ଖରାପ ଥିଲେ ବି ଆମେ ସେ ବସିକି ଦେଖିଦଉଚେ କଣ ମୋବାଇଲରେ। କାହାର ଆମେ ଖାଇବା ପିଇବା ବି ମଗାଇଦିଅ ଅନଲାଇନରେ। ନାଇଁ ଯାହା ଜିନିଷ ହେଲା ସବୁ ଅନଲାଇନରେ ମଗେଇଦିଅ। କିନ୍ତୁ ଘରେ ବସିବା ମିଳି ମିଶିକି କିଛି କାମରେ ସାହାଯ୍ୟ କରିବା। ଆଜି ଜଣଙ୍କ ଦେହ ଖରାପ ଅଛି। ଠିକ୍ ଅଛି ଆମେ ତାଙ୍କୁକୁ ଟିକେ ସାହାଯ୍ୟ କରିବା ଇଏ କରିବା ଏଇ ଜିନିଷ ନାହିଁ। ମେଡିସିନ ମଗେଇଦିଅ ଅନଲାଇନ ରୁ ଏଇଟା ଇଏ କର ଅଛି କିଛି। ପଜିଟିଭନେସ୍ ଅଛି ମୁଁ ମନା କରୁନି ବହୁତ ପଜିଟିଭ୍ ଅଛି କିନ୍ତୁ ଆମେ। ସେଟାକୁ ମିସୟୁଜ୍ ନ କଲେ ଭଲ ହୁଅନ୍ତା ନା କଣ କହୁଛନ୍ତି?
ହଁ ହଁ ନିଶ୍ଚୟ ଆମେ ମିସୟୁଜ୍ ତ କହିବାନି ଲିମିଟେଡ ୟୁଜ୍ କରିପାରିବା କାହିଁକି? ନା ଲିମିଟେଡ ୟୁଜ କରିବା ଦ୍ଵାରା କଣ ହବ ନା ଆମେ ଏ ପ୍ରଥମ କଥା ହଉଛି ଆମେ ନିଜେ ସ୍ମାର୍ଟ ହେଇପାରିବା ଏବେ କେବଳ ଫୋନ୍ ଟା ସ୍ମାର୍ଟ ହେଇଛି।
ହୁଁ।
ଆମେ ହେଇପାରିନୁ ଏଯାଏ ଆମେ ତାକୁ ଧରୁଛୁ କିନ୍ତୁ ଏ ସ୍ମାର୍ଟ ହେଇନୁ।
ହୁଁ।
ତେଣୁ ସେ ଫୋନ ଟା କେମିତି ଆମେ ଭଲରେ ବ୍ୟବହାର କରିବା ମାନେ ତାର କେବଳ ନିଜ ଆବଶ୍ୟକତା ନାହିଁ। ସେ ଶିଖେଇଲା ଆଉ ଯଦି ଦରକାର
ହାଲୋ। ହ୍ୟାଲୋ! ହ୍ୟାଲୋ।